ଆଉ। ଆପଣ ଟିକେ ବାହାରକୁ ଆସନ୍ତୁ ଟିକେ କଥାଟା ଆପଣ ଭଲସେ କୁହନ୍ତୁ।
ଶୁଭୁନିକି ଆଜ୍ଞା।
ହଁ ହଁ ଶୁଭିଲା ଶୁଭିଲା କୁହନ୍ତୁ କୁହନ୍ତୁ।
ଜଗନ୍ନାଥସ୍ବାାମୀ ନୟନ ପଥ ଗାମୀ ଭଵତୁମେ ଭବ।
ହଉପ ।
ଆଉ କଣ ଭାଇ ହାଲଚାଲ ବର୍ଷା ବର୍ଷା କେମିତି ଆପଣଙ୍କ ଆଡେ।
ବର୍ଷା ତ ଭାଇ। ବର୍ଷା ତ ଭାଇ ବହୁତ ଜୋସରେ ରହୁଛି ପ୍ରାୟାତ ତିନ ଦିନ ଚାରି ଦିନ ଆସନି ଘରୁ ପଦା କୁ ବାହାରି ହଉନି। କିଛି ବି କାମ କରିହଉନି ଲାଇନ ବି। ଲାଇନ ବି ଆମର ଯିବା ଆସିବା କରୁଛି ବହୁତ ହଇରାଣ ହଉଛି ଆଜ୍ଞା। ବହୁତ ହଇରାଣ।
ଆଜ୍ଞା ।
ହୁଁ ।
ଆଉ ଭାଇ ଆପଣ ଆପଣଙ୍କଆଡେ ଯୋଉ। ଚାଷ ବାସ ବର୍ଷା ଫର୍ଷା ଯୋଉ ପାଇଁ ତ ହଉନଥିବ ଆଉ।
ନାଇଁ ବା କିଛି ହଉନି ଏବେ ସବୁ ରହିଛି। କେହି କିଛି ଯାଇପାରୁନାହାନ୍ତି ପଦା କୁ ବାହାରି ପାରୁନାହାନ୍ତି କରିବେ କଣ କାମ।
ହୁଁ ହୁଁ ଠିକ କଥା ଏବେ ବର୍ଷା।
ଯପଛ । ଏବେ ବର୍ଷା ଚାଲିଛି ବାଇ ବାହାରେ ବସିଛି ବର୍ଷା ଚାଲିଛି ଏବେ ବାହାରେ ବସିଛିଆପଣଙ୍କ ସହ କଥା ହଉଛି।
ମାନେ ବାରଣ୍ଡାରେ ନା ଓଦା ହଉଛନ୍ତି।
ନା ନା ପିଣ୍ଡା ଉପରେ ବସିଛି ଏଇ ଦେଖୁଛି ବର୍ଷା ପାଗ। ଟେ ବର୍ଷ ହଉଛି ବଷା ହଉଛି ।
ହଁ ଲଘୁଚାପ ଅଛି ଭାଇ ନାଇଁ ନା ଲଘୁଚାପ। ଆଚ୍ଛା ଭାଇ ମତେ ଗୋଟେ କଥା କୁହ ଅ କଣ କହିଲ। ଆମର ଏବେ ଯୋଉ ଓଡିଶା ସରକାର। କାର ହେଲା କିି? ଓଡିଶା ସରକାର ଯୋଉ ବହି ଏବେ କରିଛି ପିଲାମାନଙ୍କର ବହିରେ ପ୍ରିଣ୍ଟ ଆସୁଛି ଲିମ୍ବୁଡା ଲିମ୍ବୁଡା। ଆଉ ଆମର କଣ ସେଟା ଆସୁଛି ରଜ ଗୀତ।
ହଁ।
ଇଂଲିଶ ବହିରେ ଆସୁଛି ବନ୍ଦେ ଉତ୍କଳ ଜନନୀ ଆଉ ଆମର ର ହିଲା ଯୋଉ ଛୋଟ ଛୁଆ ପିଲାଙ୍କ ପଞ୍ଚମ ଷଷ୍ଠସେଣୀ ପିଲା ଆସୁଛି କେମିତି କରିବେ ମୁଢି ଭଜା। ଏସବୁକୁ ନେଇକି ଆପଣଙ୍କର ମାନେ ମାନେ ଆପଣଙ୍କର ମତ ଟା କଣ ଦେବେ ଆ
ମତ କରିବ ଏଜୁକେଶନ ଆମ ଯୋଉ ପିଲାମାନଙ୍କୁ ଶିକ୍ଷା ଦିଆ ହଉଛି ଜୀବନ କିଛି କରିପାରିବେନି ପୁରା ପିଲାମାନଙ୍କର ତ ଭବିଷ୍ୟତ ନଷ୍ଟ ବାହାଲା ହଉଛି।
ଏଇଟା ବା ସରକାର ଆଜ୍ଞା, ସରକାର ଆମର କହିଛି ଆମେ ଗଢିବୁ ନୂଆ ଓଡିଶା ପିଲାମାନ ପିଲାମାନଙ୍କ କଣ ଲେଖା ହେଇଛି ଡ୍ରେସ ରେ ଆମେ ଗଢିବୁ ନୂଆ ଓଡିଶା କଣ ଏମାନେ ନୂଆ ଓଡିଶା ଗଢି ପାରିବେ?
କଣ ନୂଆ ଓଡ଼ିଶା ଗଢିବେ ଗୋଟେ ବହି ତ ଠିକ ସେ ପ୍ରିଣ୍ଟ କରିପାରୁନାହାନ୍ତି ନୂଆ ଓଡିଶା କଣ କରିବେ।
ଛୁଆ ମାନଙ୍କ ଭବିଷ୍ୟତ ସହ ଖେଳା ହୋଉଚି।
ହଁ।
ଆଉ ଜାଣିଛନ୍ତି ନା ଗୋଟେ ଖବର ଗୋଟେ ଖବର ଜାଣିଛନ୍ତି ନା?
କଁ କହୁନାହାନ୍ତି?
ଆମର ଯେଉ ସବୁ ଯୁକ୍ତ ଦୁଇ ଯୁକ୍ତ ତିନି ଅଷ୍ଟମ ନବମ ଦଶମ ଶ୍ରେଣୀ ଯେତିକି ସବୁ ଫମ୍ ଫିଲପ୍ ପାଇଁ ପଇସା ଦଉଥିଲେ। କଲେଜରେ ପଢିବା ପାଇଁ ଓଇ। ଗଭରମେଣ୍ଟ ଓଡିଶା ଗମେଣ୍ଟ ସବୁ ତକୁ ଇଏ କରିଦେଇଛି ଆମେ ସମ ସେ ପାଇଁ ଜିରୋ ପଇସାରେ ଆମେ ଶ ପଇସାରେ ବିନା ପଇସାରେ ତାଙ୍କ ପାଠ ପଢି ପାରିବେ।
ଅ ମାନେ ଏ ଯୋଉ ଅ ଗୋଟେ ଗୋଟେ ସେମିଷ୍ଟାର ରେ ଯୋଉ ଫର୍ମ ଫିଲପ୍ ହଉ ଥିଲା।
ହଁ ସେ ସବୁ ଏବେ ଛାଡ, ମାନେ ବିନା ପଇସାରେ ଫର୍ମ ଫିଲପ୍ ପାଇଁ ଯୋଉ ନୂଆ କିି ପିଲା ଯାଇଛନ୍ତି।
ଆଚ୍ଛା ଏସବୁ ଗମେଣ୍ଟ ଗମେଣ୍ଟ କରଛି ନା।
ହଁ ଗମେ
ଆଛା ଆଛା ଆଉ ଏବେ କଣ ଗୋଟେ ହଁ, ଏବେ ଆଉ ଗୋଟେ କଣ ଆସିଛି ଗୋଟେ କଁ କହିଲେ ଏ ଆମର ମନେ ପଡୁନି ଏଟା କଣ ହଁ। ଏଇ ଯୋଉ ବିଟେକ୍ କରିବା ପାଇଁ ହେଲେ ଅ ଯୁକ୍ତ ଦୁଇରେ ରଖିବାକୁ ପଡିବ ପଚାଶ ପରସେଣ୍ଟ। ପଚାଶ ପ୍ରତିଶତ ପଚାଶ ପ୍ରତିଶତ ମାର୍କ ରଖିଲେ ତାପରେ ଯାଇକି ଆପଣ ବିଟେକ୍ କରିପାରିବେ। ହଁ ହେଲେ ଇଲୀଜବୁଲ ହେବେନି।
ହଁ। ସେଇଟା ଲାଗୁ ହେଇ ଯାଇଥିବ ନା ସେମାନେ କାହିଁକି ଭଲ ପିଲା ନରଖି ଖରାପ ପିଲା ବିଟେକ କରିବାନୀ କାହିଁ ମିଛୁଟା ରେ ନହେଲେ ଯଉମାନେ ଚାଳିଶ ଚାଳିଶ ପରସେଣ୍ଟ ପ୍ଲସ ରଖୁଚନ୍ତି ମାନେ ପଚାଶ ପରସେଣ୍ଟ ଭିତରେ ରଖଛନ୍ତି। ସେମାନେ କଣ ପାଇଁ ସେମାନେ ପଢେଇବେ ସମାନେ ତ ଯୋଗ୍ୟ ନୁହେଁ ସେ ପଢିବା ପାଇଁ।
ନାଇଁ ସେମିତି ନୁହଁ ସରକାର ଏଟା କରିଦେଇଛି ଗୋଟେ ଆଉ।
ଭଲ ଜିନିଷ କରୁଛି କାହିଁ କହିଲେ ଗୋଟେ ପିଲା ଯଦି ପା ଠ ପାଠ ମନେ କାଇଁ ଭିତରେ କୋ ଖା ଭଟରେ ସା ରଖିଲେ କଣ ହବ। ପଢେଇବା କଥା ନା ଆଉ ଆଉ।
ଆଉ ଆଉ ଆଜ୍ଞା ବିଟେକରେ ବି। ଆମର ଅଲଗା ଅଲଗା କିଛିଟା ସବୁ ଶ୍ରେଣୀ ଅଛି ଯେମିତି କି କଣ। ଯଉ ମେକାନିକାଲ ଇଲେକ୍ଟ୍ରିକାଲ ସେଇଭଳିଆ କିଛି ଇଂଲିଶ ୱାର୍ଡ ର। ଶ୍ରେଣୀ ସବୁ ଅଛି ଗୋଟେ ଗୋଟେ।
ହଁ।
ସେଇ ସେ ବିଭାଗ ସବ ଗୁଟେ ଗୁଟେ ଅଛି ଅଲଗା ଅଲଗା ସେଟା।
ହଁ ସବୁ ସବୁ ଶିକ୍ଷା ଅଲଗା ଅଲଗା ଅଲଗା ହିଁ ଥାଏ।
ଆଜ୍ଞା ଆଉ ସେଇ ବିଭାଗ ଉପରେ ଗଲେ। ମାନେ କୋଉ କାର୍ଯ୍ୟ ପାଇଁ କଣ ମାନେ ଗୋଟେ ପଙ୍ଖାଟେ ସଜାଡିବାକୁ ଗଲା। ସେଟା କଣ ଯିବ ଇଲେକ୍ଟ୍ରିକାଲ।
ପାଇଁ ନାଇଁ ଯୋଉଟା ପଙ୍ଖା ସୁଧାରିବା କଥା କହୁଛନ୍ତି ସେଇଟା ଇଲେକ୍ଟ୍ରିକା ବି ହବ। ଇଲେକ୍ଟ୍ରୋନିକ୍ସ ବି ଗୋଟେ ବିଷୟ ଅଛି ସେଥିରେ ବି ଆଉ।
ଆଚ୍ଛା ଆଚ୍ଛା।
ହଁ ଇଲେକ୍ଟ୍ରୋନିକ୍ସ ତ ଆମର ସବୁ।
ସେ ସେ ଛାଡ଼ାନ୍ତୁ ସେ ସିଏ ଛାଡନ୍ତୁ ଏ ଆମ ଇଂରାଜୀ ୱାର୍ଡ ଆମ ମୁଣ୍ଡରେ ପଶୁନି ଆପଣ ଆସନ୍ତୁ ଆମ। ଯୋଉ ଇଏ କଥା ଉପରେ ମୁଁ କହୁଥିଲି କଣ କହିଲେ ମୋର ଆକ୍ଚୁଆଲି ମୁଖ୍ୟ କଥା। କହିବାର ଥିଲା କି ଚାଷ ଉପରେ ଚାଷ ଟା ଭାଇ ମୁଁ ଏବେ ଏଇ ବର୍ଷ ଏଇ ବର୍ଷ ବର୍ଷା ପାଇଁ ଲଘୁଚାପ ହେତୁ ମୁଁ ଚାଷ ଟା ଠିକ କରିପାରିଲିନି କିନ୍ତୁ ଆର ବର୍ଷ ମୁଁ ଚାଷ ଟା କରିବାକୁ ମୁଁ ନିଜେ କରିବାକୁ ଚାହୁଁଛି ତ କେମିତି କଣ କରିବି।
ହଁ ଫାଷ୍ଟ ଚାଷ ଜମି ଭଲସେ ରଖିଥାନ୍ତୁ। ମାନେ ଯଦି ବି ଆପଣ ଏ ମାସ ଏଇ ବର୍ଷ ଚାଷ କରୁନାହାନ୍ତି ତ କାହାକୁ ଦେଇଦିଅନ୍ତୁ ସେ ତମର ଚାଷ କରିଦଉଥିବେ। ତମକୁ ବି କିଛି ଦେ ଦେରେ ସେମାନେ ଧାନ ଫାନ ହେଲେ ତମକୁ ବି ସେମାନେ କିଛି ଦେବେ ଭାଗରେ। ତ ଦେଇ ସାରିଲା ପରେ ଆମ ଜମିଟା ରହିଲା ନର ନରମ ରହିଲା।
ମାନେ ପ୍ରଥମରୁ କେମିତି ମାନେ କରନ୍ତି ଟିକେ ମତେ କୁହନ୍ତୁ ଭଲରେ।
ହଁ ପ୍ରଥମରୁ ମୁଁ କହୁଛି ରୁହନ୍ତୁ ଫାଷ୍ଟ ଯଦି ଆ କଣ ବର୍ଷଠୁ ତଡୁନାହାନ୍ତି ଆପଣ ଯଦି ଜମି ଅଛି ଆଉ କାହାକୁ ଦିଅନ୍ତୁ ସେ ଭାଗ ନେଇକି ଚାଷ କରିଦଲେ ନ ଆମ ନରମ ରହିଲା ତ ଯେତେବେଳେ ସେକେଣ୍ଡ ବର୍ଷ ମାନେ ଦ୍ଵିତୀୟ ବର୍ଷ ଯେତେବେଳେ ଆପଣ ଆର ବର୍ଷ କରିବେ। ଚାଷ ତ ଆପଣ ଯେତେବେଳେ ମାଟି ଟାକୁ ଖୋଳିବେ ତ ଆପଣଙ୍କୁ କିଛି ପରିଶ୍ରମ ପଡିବନି। ମାଟି ବହୁତ ହାଲକା ମାନେ ଇଏ ହେଇଯିବ ଅ ବାହାରିଯିବ।
ହୁଁ।
ହ ତାପରେ ମାଟି ମାଟିକୁୁ ଫାଷ୍ଟ। ଟ୍ରାକ୍ଟର ଦ୍ଵାରା ଆମର ଇଏ କରିବେ ନରମ କରିବେ। ତାପରେ ସବୁ ଆମର। ସାର ଆମର ଯୋଉ ପୂର୍ବବର୍ଷ ଯୋଉ ଧାନ ରହିଥିବ ତଳି ପକେଇବା ପାଇଁ ତାର ଧାନ ପକେଇବେ ଦେଖିବେ ପ୍ରପର
ହୁଁ ମୁଁ ତ ଆଜ୍ଞା ମୁଁ ତ ଆଜ୍ଞା ପ୍ରଥମ ଥର। ମୁଁ ତ ଆଗେ ପ୍ରଥମ ଥର ଚାଷ କରି ପୂର୍ବ ବର୍ଷର ଧାନ କୋଉଠୁ ଆଣିବି।
କାହାଠୁ କିଣି ଆଣିବେ ନା କାହାଠୁ କିଣି ଆଣିବା। ଆପଣଙ୍କ ଯୋଉ ଧାନ ଆପଣ ଆପଣଙ୍କ ଯୋଉ ଆମର ସ୍ଵର୍ଣ୍ଣ କାମ ଅଛି। ନହେଲେ ଆଉ ଦୁଇ ପ୍ରକାର ଧାନ ଅଛି। ଦେଖିବେ ଯୋଉଟା ଭଲ ଲାଗୁଛି ଆପଣଙ୍କୁ ଖାଇବା ପାଇଁ ସେଇ ଧାନର ତଳି ମାରିବେ। ଜଳି ମାଇଲେ ସେଇଟି ଥା ଆସିବ। ତାପରେ ତଳି ପକେଇଲେ ସପଟ ଦେଖି ପାଣି ଯେମିତି ଥିବ ଭଲ ସେ ବିଲ ଭିତରେ ପାଣି ଥିବ। ବେଶୀ ପାଣି ରଖିବାନି କି ବେଶୀ କମ ପାଣି ରଖିବାନି। ମିଡିୟ ଯେମିତି ପାଣିଥିବ। ତାପରେ ସେ ତଳିକୁ କିଏ ହେଲା ଉଠିଲା। ଉଠିଲା ପରେ। ପୁଣି ବିଲ ତାକୁ ଆଉଥିଲା ରାମ୍ପିବେ। ଚାଷ ହବ ପା। ଦାଣ୍ଡି ସାଇଲା ପରେ ତଳି ସା ପଟ ତା ମାଆ ଜାଣିଥିବ ପୂର୍ଵ ରୁ ତଳି ଫଳି ମାରିଦେବେ। ତଳି ମାରିକି ତାକୁ ଭିଡି ଦେଇକିନି ରଖି ଦେଇଥିବେ ବିଲ ଉପରେ। ତାପରେ ଟ୍ରାକ୍ଟର ଆସିବ ଟ୍ରାକ୍ଟର ତାପରେ ମାରିବ ବିଲ ଗୁଡାକୁ ମାରିବ। ମାରି ସାଇଲା ପରେ। ଆମ ତଳି ଯେତିକି ସବୁ ବିଡିଗି ରଖିଥିବେ ପୁଣି ଟାକୁ ଲଗେଇବେ ଗୋଟେ ଗୋଟ। ଚାଖେଡେ ଛାଡିକି ନି ଚାଖେଡେ ନାଇଁ। ହଁ ଚାରି ପାଞ୍ଚାଆଙ୍ଗୁ ଛାଡ଼ିକି ଗଟେ ଗୋଟେ ଗଟେ ପୋ ତିବେ। ପୋତିକିନି ପୁଣି ସାର ଫାର ପକେଇବେ। ସାର ଫାର ପକେଇ ସାରି ପରେ ପୁଣି ରହିଯିବେ ଆଉ ଏବେ କିଛି କାମ ଦାମ ନାହିଁ କାଲି ବିଲଟା କୁ ଜଗୁଥିବେ କାଳେ ହାତୀ ପାତି ହଉ କି ଷଣ୍ଡ ଫଣ୍ଡ ହଉ ପସି ନ ଯିବେ।
ହଁ। ଜଗ ଜଗିବା କୁ ଟିକେ ପଡିବ ଆଜ୍ଞା।
ଜଗିଆ ବାକୁ ଟିକେ ପଡିବ। ବିଲ ଟାକୁ ତାପରେ ଟିକେ କଣ୍ଟା ଜାଲି ଦେଇକି ଗୁଡେଇ ଦେବେ। ସେଇ କୁକୁର ହଉ ଷଣ୍ଡ ଗାଈ ଗୋରୁ ଯେମିତି ନ ପଶିବେ ଭିତରେ। ତାପରେ ଦେଖିବେ। ପାଣି ସଫିସେଣ୍ଟ କେମିତି ଥିବ। ତାପରେ ଧୀରେ ଧୀରେ ଗଛ ବଢିବ ଧାନ ବାହାରିବ। ପାଣି କିନ୍ତୁ ଆମର ଯଦି ସବୁ ଜାଣିଥିବ ନା ବେଶୀ ପାଣିଥିବ ନା କମପାଣି ଥିବ ବେଶୀ ପାଣି ଥିଲେ ଗଛ ମରିଯିବ। ଯଦି କମ ପାଣି ଥିଲେ ବି ଗଛ ମରିଯିବ ଆଉ ବଢିବନି।
ଆଜ୍ଞା।
ଦେଖିକିନି ସେଇ ହିସାବରେ କରିବେ ଆଉ। ଆମର ସେଇ
ଆଉ ଭାଇ କୁହନ୍ତି କୁହନ୍ତି କଣ କି ଯୋଉ? ଅ ଧାନ ଉଗେଇବୁ ନା ବାଳୁଙ୍ଗା ଉଗେଇବୁ ବାଳୁଙ୍ଗା ଟା କଣ?
ବାଳୁଙ୍ଗା ଗୁରା ହଉଛି ଯୋଉ ଯ ଧାନ ଫାନ। ସାଇଟ୍ ଯୋଉ ଅଲଗା ଜାତୀୟ ଗଛ ର ଉଠିଲେ। କହୁଛନ୍ତି ଘାସ ହଉନି। ପତ୍ର କୁ ଘାସ ଗୁଡା। ସେଗୁଡା ସବୁ କୁହନ୍ତି ସବୁ ବାଳୁଙ୍ଗା। ସେଇଟା ସବୁ ଅନା ବନା ଘାସ। ସେଗୁଡା ସବୁ ବାହାର କରିଦିଅନ୍ତି। ସେଗୁଡା ମାନେ ଧାନ ଟା ବଢି ବଢିଯାଏ ତା ସାଇଟିରେ ରେ ଏ ସବୁ ଘାସ ବଢି ବଢିଯାଏ। ତ ସେଇ ଟାଇମିରେ ଯେତେବେଳେ ବେଶୀନି ଯେତେବେଳେ ମାନେ ଚାଖେଡେ ଆଚ ପାଖରେ ଧାନ। ପଡିଯାଏ। ଧାନ। ଗତରେବି ବଢିଯାଏ। ସେଇ ଟାଇମିରେ ବାଳୁଙ୍ଗାଗୁରାକୁସବୁ ବାହାର କରି ଦିଅନ୍ତି। ତ ଅନାବନା ଗଛ ଗୁରାକୁ ବାହାର କରିଥିଲେ ଗଛ ଆରାମସେ ଭଲ ରେ ବଢିବ ନହେଲେ ବଢି ପାରିବନି।
ଆଜ୍ଞା।
ଭୋଜେଟା ଆ ଆପଣ ଯଦି ଜାଣିନାହାନ୍ତି ଆପଣ ଲୋକ କରିଦିଅନ୍ତୁ ଲୋକ କରିଦିଅନ୍ତୁ। ଲୋକ ଜାଣିଛନ୍ତି ସବୁ। ଆପଣ ତାଙ୍କୁ ଖାଲି ପଇସା ଦେବେ ସିଏ ତାଙ୍କର କାମ କରିବେ।
ଓଃ ତ। ଭାଇ ଲୋକ ତ କ ଏଇ ବର୍ଷ କରୁଛନ୍ତି। ତା ଆଗାମୀ ବର୍ଷଟା ଆର ବର୍ଷ ଟା ମୁଁ ଚାହୁଁଥିଲି ମୁଁ କରିବା ପାଇଁ ଆପଣଙ୍କଠୁ ଜାଣିକି ବି ମତେ ବହୁତ ଖୁସି ଲାଗିଲା ଭଲ ଲାଗିଲା। ଆଉ କଣ ଜାଣିଛନ୍ତି ଆପଣ ଟିକେ ମତେ କହିପାରିବେ?
ଏମିତି ଏତିକି ସବୁ କରନ୍ତି ଯ ୟୁରିଆ ୟୁରିଆ ସ ୟୁ ୟୁରିଆ ସାର ଆମ କୃଷି ଅଫିସ ରୁ ଆଣିବାର ବହୁତ କମ ରେଟ୍ ରେ କାହିଁନା ଗମେଟ୍ ଦଉଛି ସବସିଡ଼ି ତା ଉପରେ। ସେ ସାର ଆଣବେ ପକେଇ ଦେବେ ହେଇଯିବ ଧାନ।
ଆଛା ଆଜ୍ଞା ଆଜ୍ଞା ଆଉ ମାନେ ଧାନ ଟାକୁ
ଯୋଗାଯୋଗ କରିକିନା ଆଣିବେ ଆଉ।
ଭାଇ ଆପଣଙ୍କ ଆଡେ ମାନେ ଘଣ୍ଟା କୁ କେତେ ଟାଙ୍କା ନଉଛି ଟ୍ରାକ୍ଟର ଚଷିବା ପାଇଁ?
ଘଣ୍ଟା କୁ ନଉଛି ପାଞ୍ଚଶହ ଟଙ୍କା। ଘଣ୍ଟା କୁ ନୁହେଁ ଆମର ଏମତି ଟାଇମ୍ ଓାଇଜା କେତେ ଟଙ୍କା ନଉଚି କହିପାରିବିନି କି ମିନିମମ୍ ତ ପାଞ୍ଚଶହ ଛଅଶହ ନଉଛି।
ଆଛା ଭୋ ଭାଇ ଆପଣଙ୍କ ସହ କଥା ହେଇକି ମତେ ଚାଷ ବିଷୟରେ ବହୁତ କିଛି ଜ୍ଞାନ ମିଳିଲା ଜାଣିବାକୁ ମିଳିଲା। ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା କିଛି ଶିଖିବାକୁ ପାଇଲି। ଧନ୍ୟବାଦ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।